ହାଲୋ।
ହଁ।
କଣ କରୁଛନ୍ତି?
ବର୍ଷା ତ ପକଉଛି ଆମେ ବାହାରେ ସମସ୍ତେ ବସିଛୁ ଖାଇ ପିଇକି ବସିଛୁ। ସମସ୍ତେ
ମୁଁ କହିଲିକି
କଣ କହିଲେ?
ମୁଁ କହିଲି ବର୍ଷା ପାଗରେ ଘୋଡେଇ ଘାଡେଇ ହେଇକିନା ଶୋଇଥିବେ ନା କଣ।
ନା ମୁଁ ଏବେ ତ ଜଷ୍ଟ୍ ସାଙ୍ଗେ ସାଙ୍ଗେ ଆମେ ଏବେ ଖାଇକି ଉଠିଲୁ ଆଉ ଟିକେ ବସିଚୁ। ସମସ୍ତେ ଆଉ, ଆପଣଙ୍କ ଆଡେ ବର୍ଷା ପକଉଚି କି?
ହଁ ଅଳ୍ପ-ଅଳ୍ପ ପକଉ ଚକ୍, ଛାଡି ଗଲାଣି ବର୍ଷା।
ହଁ। ହଁ ଆମେ ଖାଇ ପିଇିକି ସେଠି ବସିଚୁ, ଆଉ ଆପଣ ଖାଇ ସାରିଲେଣି?
ହଁ ଖାଇସାରିଲେଣି।
ଓହୋ। ଆ
ଆପଣ ସମସ୍ତେ ଖାଇଲେଣି?
ହଁ ଆମ ଘରେ ସମସ୍ତେ ଖାଇସାରିଲେଣି, ବର୍ଷା ତ ପକଉଛି ଖାଇକି ସମସ୍ତେ ସାରିଲେ ମେନ୍ ତ ହେଲା ଏଇ ବର୍ଷା ହଉଚି ଯେ କିଛି ଲୁଗାପଟା ଶୁକୁନି କି କିଛି ନାହିଁ। ବାହାରେ ବି ଆଜି ସକାଳୁ ବର୍ଷା ହେଇଯାଉଛି ଶୁଖେଇବା ପାଇଁ କୋଉଠି ଜାଗା ନାହିଁ।
ହୁଁ-ହୁଁ ଆମର ତ ସମସ୍ତେ ଖାଇସାରିଲେଣି ଖାଇକି ସମସ୍ତେ ଏଠି ଟିଭିି ଦେଖୁଛନ୍ତି ଆଉ। ଆପଣଙ୍କ ଆଡେ ଲାଇନ ଅଛି?
ହଁ ଲାଇନ୍ ତ ଥିଲା ହେଲେ ଏଇ ବର୍ଷା ଟା ଯୋଉ ପକେଇଦେଲା ଲାଇନ୍ ଟା ତ କାଟି ଦେଇଚନ୍ତି ଆମ ଆଡେ ବର୍ଷା ଟି କେ ପକୋଉ-ପକୋଉ ଲାଇନ୍ ଟା କାଟି ଦଉଚନ୍ତି। ହଉ ଲାଇନ୍ ତ ଆସିନି କେତେବେଳେ ଆସିବ କେଜାଣି।
ଆପଣ କଆଡ଼େ ବୁଲିବାକୁ ଯାଇଛନ୍ତି ଯାଇଥିଲେ ନା ନାଇଁ?
ବର୍ଷା ବଷା ପାଇଁ ହଉଛି ବର୍ଷାରେ କୁଆଡେ ବୁଲେଇବା ତ ମାନେ ଯାଇ ହୁଏନି କେବେ। ଆମେ ସେଇ ଶୀତ ଋତୁରେ ସବୁଆଡେ ବୁଲିଯାଉ ଆଉ। ହଁ ବହୁତ ଜାଗା ଶୀତ ଋତୁରେ। ହଁ କପିଳାସ ଯାଇଛି ଥରେ ଆମେ ସାଙ୍ଗ ହେଇକି। ମାନେ ଗାଡି କରିକି ଏଇଠି ଯାଇଥିଲୁ ଆମ ଗାଁ ରୁ କେତେଜଣ? ସାହି ପିଲା ଆଉ ବଡ ଲୋକ ମୁଁ କପିଳାସ ଥରେ ଯାଇଛି। ଆଉ ଆପଣ କେ ହଁ ଆଉ ଆପଣ
ହଁ ମୁଁ ତ ପାଞ୍ଚ ଛଅ ଥର ଗଲିଣି ଆଉ। ଠିକ। ଯେତେ ଥର ଯାଇଛି ସେତେ ଥର ପୁରା ପାହଚ ପଟେ ଯାଇଛି। ଆଗରୁ ଚଢି ହେଇଯାଇଥିଲ ଏବେ ଆଉ ଚଢି ହଉନି ଏବେ ଥରେ ଯାଇ। ଥିଲି ଏତେ ମାନେ ଉଁ ଗୋଡ ବିନ୍ଧିଲା ଯେ ରାତିରେ ଆଉ ଶୋଇ ହେଲାନି କି କିଛି ନାହିଁ।
ବହୁତ ଜୋରେ ଗୋଡ଼ ବିନ୍ଧୁଥିବ ଆଉ
ନାଇଁ ଆମେ ତ ଯେତେବେଳେ ଯାଇଥିଲୁ ଆମେ ତ ଜମା ଥରେ ଯାଇଛୁ, ସେଇ ଥରକ ବି ଆମେ ବାର ବାଙ୍କ ପଟେ ଗାଡିରେ ଯାଇଛୁ। ଆଉ ଆମେ ଯାହା ଚାଲିକି ଯାଇଥାନ୍ତୁ ମାନେ କହିଥିଲୁ ଆମେ ଯେତିକି ପିଲା ଯିବେ ଆ ଆମେ କହିଲୁ ଚାଲିକି ଯିବୁ ହେଲେ ବୟସ୍କ ଲୋକ ବି ଦି ତିନି ଜଣ ଯାଇ ଥିଲେ ସେମାନେ କହିଲେ ଆମେ ଚାଲିକି ଯାଇପାରିବୁନି ପାହାଚରେ। ତ ସେଇଥିପାଇଁ ଆମେ ବାଧ୍ୟ ହେଇକି ଗାଡି ରେ ଯାଇଥିଲୁ।
ଖୁବ ମଜା ଥାଏ ଚଢିକି ଯିବା ଚ ତେରଶହ ବାଉନ ପାହାଞ୍ଚ ଥିଲା ନା ଏବେ ଅଧିକ କରିସାରିଲେଣି ସମସ୍ତେ କଣ ମାନସିକ କରୁଛନ୍ତି। ଏବେ ଅଧିକ କରି ସାରିଲେଣି।
ହଁ
ଚଢିକି ଯିବାଟା ବହୁତ ମସ୍ତ। ମୁଁ ପାଞ୍ଚ ଛଅ ଥର ଗଲିଣି ଥରେ ଜାଗରକୁ ବି ଯାଇଥିଲି। ସେଠି ମାନେ ଏ ଏତେ ଜାଗରକୁ ଏତେ ଭିଡ଼ ହୁଏ ମାନେ ପାଦ ପକେଇବାକୁ ବି ଜାଗା ନଥାଏ।
ହଁ ପ୍ରାୟତଃ ସେଇ ମାନେ ଶିବଙ୍କ ଯେତିକି ସବୁ ଅ ଅଛି ଶିବଙ୍କର ଯୋଉ ସବୁ ଅଛି ମାନେ ଓଷା ବାର ହଉ ତୀର୍ଥ ହଉ ସବୁ ମାନେ ସେଇ ଟାଇମ ରେ ବେଶୀ ଭିଡ ହେଇଯାଏ। ଜାଗର କଣ ଏଇ ପାଣି ଢାଳନ୍ତି ଶ୍ରାବଣ ମାସରେ ବୋଲ ବୁମ ହଉ। ସେଥିରେ କଣ ମାଘ ସୋମବାରକୁ ବି ଏମିତି ହେଇଯାଏ। ଆଉ ଆପଣ ମାଘ ସୋମବାର କରନ୍ତି?
ହଁ ମାଘ ସୋମବାର କରେ, ସେଠିତ ଏତେ ପ୍ରବଳ ମାଙ୍କଡ ଯେ ମାନେ ଆପଣ ସ ତଳୁ ମାନେ ଉପର କୁ ମାନେ ଭୋଗ ବି ନେଇକିନା ଯାଇପାରିବେନି।
ହଁ ମୁଁ ଏବେ ଥରେ ଯାଇଥିଲି ଢେଙ୍କାନାଳ।
ହଁ ଥରେ ଆମେ ଯାଇଥିଲୁ ସାଙ୍ଗମାନେ ଗୋଟେ ଭୋଗ ବ୍ୟାଗ ଧ ଥିଲୁ ମାନେ ସେ ଆସିକି ପୁରା ଓହଳି ପଡିଲା ସେ ମାଙ୍କଡ ଟା।
ହଁ ସେଗୁଡା ଖାଇବା ପାଇଁ ପଳେଇ ଆସନ୍ତି ଆଉ।
ପୁରା ଡରିଗଲୁ ପୁଣି ଏ ସେ ବ୍ୟାଗ ଟା ଛଡେଇକି ନେଇଗଲା ସେ। ଭୋଗଗୁଡା ହଁ ନଉ ସେଥିପାଇଁ ଆଉ କିଛି ତା ସହିତ ଲାଗିଲୁନି ପୁଣି ଉପରେ ମାନେ ଭୋଗ କିଣିକି ଫୁଣି ଠାକୁରଙ୍କଠେ ଭୋଗ ଲଗେଇକି ଆସିଲୁ ଆଉ
ଆମେ ତ ଥରେ ଏବେ ଏଇ ଖରାଦିନେ ଏଇ ରିସେଣ୍ଟ ଯୋଉ ଯାଇଛି, ଖରାଦିନେ ଆମେ ଯାଇଥିଲୁ ଭାଇଙ୍କର ମୋର ଟିକେ କାମ ଥିଲା ଢେଙ୍କାନାଳରେ ଯେ ସେପଟେ କପିଳାସ ବାଟ ଦେଇକି ଗଲାବେଳେ ଜଷ୍ଟ ଏପଟକୁ ବାମ ପଟକୁ ମାନେ ଆମ ଏଇପଟେ ଗଲା ବେଳକୁ କପିଳାସ ମାନେ ଏପଟକୁ ଯ ଗଲେ କପିଳାସ ମାନେ ଠାକୁରଙ୍କ ଯିବ ଦର୍ଶନ ମାନ ସେଇଠି ଯୋଉ ଦୋକାନଟା ଲ ଦୋକାନ ଖରାଦିନ ତ ହେଇଥାଏ ଆମେ ସେଇଠି ଲସି ପିଉଛୁ ଭାଇଙ୍କର ମୋର ଭାଇ ମୋ ପାଖରେ ଛିଡା ହେଇକି ଲସି ପଉଥିଲା ମୁଁ ବି ସେଇଠି ଛିଡା ହେଇକି ଲସି ପଉଛି ସିଏ ପିଇ ସାରିକି ଆଗ ଯାଇକି ପଇସା ଦେଲା ବେଳକୁ ମୁଁ ପିଉଚି ଗୋଟେ ମାଙ୍କଡ ଟେ ସାଙ୍ଗେ ସାଙ୍ଗେ ଆସିକି ମାନେ ସେଟାକୁ ଛଡେଇକି ନବ ବୋଲି ଧରି ପକେଇଲା, ମାନେ ଧରିକି ଢାଳି ବି ଦେଲା, ଆଉ ସେଇଟା ତାପରେ ପକେଇଦଲି। ମୁଁ ପୁରା ଡରିଗଲି ସାଙ୍ଗେ ସାଙ୍ଗେ ଆସିିକି
ମୋବାଇଲ ବି ନେଇ ଯାଇଥିଲା ପକେଇଦେଲା ପୁରା ସିଏ ଆଉ ପୁରା ପାହାଡ ତଳକୁ ହିଁ ଖସି ପଡିଲା ସେ ପୁରା ମୁଣ୍ଡରେ ହାତ ଦେଇକି ଠିଆ ଆଉ ମାନେ କଣ କରିବ ବି କିଛି ଭାବି ପାରିଲାନି। ଆ ଯାଇପାରିଲାନି ଏତେ ମାନେ ଦାମିକିଆ ମୋ ମୋବାଇଲ ଟା ପୁରା ଗଲା ନଷ୍ଟ ହେଇଗଲା ପୁରା।
ହଁ ସେଇଠିକି ଗଲେ ମାନେ ପୁରା ଜଗି ରଖିକି ନିଜକୁ ଯିବାକୁ ପଡିବ ନନେଯାହାର ମୋବାଇଲଟା ମାନେ ପକେଇଦେଲା ଯଦି କିଛି ଜରୁରୀ କାଗଜ ପତ୍ର ବି ଥିବ ମାନେ ଆଉ ମୋବାଇଲଟା ତ ପୁଣି ଆଇଁଲେ ସେଥିରୁ ଯାହା କିଛି କରିବ ଖିକି ଯିବା କଥା। ଆପଣ ତ ଏତେ ଥର ଯାଇଛନ୍ତି ଆପଣ ଜାଣିଥିବେ ମାନେ କେମିତି ମାଙ୍କଡ଼ ମାନଙ୍କର
ହଁ ହଁ ବହୁତ ଥର ଆମ ତ ସେଥିପାଇଁ ତଳୁ ଭୋଗ ନ ନିଅଉନା ସବୁ ଉପରୁ ହିଁ ନଉ।
ହଁ
ଏତେ ରିସ୍କ କିଏ ନବ ଉପରକୁ ଗଲା ବେଳକୁ ସେ ସବୁ ଝୁଣି ପକେଇବେ ଆସିକିନି।
ହଁ ମାନେ ବ୍ୟାଗ୍ ବି ନବାକୁ ଗଲାବେଳକୁ ଡର ଲାଗେ।
ହୁଁ
କୁଆଡେ ଯାକ ବୁଲିଛନ୍ତି? ହଁ। ଜୋରନ୍ଦା ବି ଆମେ ଯାଇ ଏବେ ଯୋଉ ଯାଇଥିଲୁ ଆମେ ଧବଳେଶ୍ୱର ଯାଇଥିଲୁ ଧବଳେଶ୍ୱରର ଫେରିଲା ବେଳେ ବାବାଙ୍କୁ ଦର୍ଶନ କରିକି ଆସୁ। ଫେରିଲା ବେଳେ ଜୋରନ୍ଦା ମଠ ନେଇକି ଆସିଥିଲୁ। ଆଉ ସେତେବେଳେ ସେଇଠି ଠାକୁରଙ୍କୁ ଦେଖ ଥିଲୁ ଯୋରନ୍ଦା ବାବାମାନେ ବି ସେଠି ଥିଲୁ ମେଳା ମାନେ ସେଠି ତ କେଣ ଜିନିଷ ସବୁ ପଡ଼ି ଥାଏ। ସବୁସେଠୁ ଜିନିଷ କିଣାକୁଣି ବି କରିଥିଲୁ। କରିକି ଆସିଥିଲ ଆପଣ କେବେ ଯାଇଛନ୍ତି?
ହଁ ମେଳା ବେଳକୁ ବି ଯାଇନି ଏମତି ଗୋଟେ ସାଙ୍ଗର ବାହାଘର ଥିଲା ଯାଇଥିଲୁ ରା ରାତିରେ ତା ବାହାଘର ଥିଲା ସକାଳ ଆସିଲାଆଳକୁ ସେପଟେ ସେଇ ଜୋରନ୍ଦା ମହିମା ଗା ଗାଦି ମନ୍ଦିର ଯୋଉ ଅଛନ୍ତି ସେଠି ଯାଇଥିଲୁ ଥ ସେଠି ଦେଖିକିନା ଆସିଲୁ ଆଉ ସେ ପଟେ ଗଣେଶ ଖୋଲା ଯାଇଥିଲୁ।
ହ
ହୁଁ। ଉଁ ସେଇପଟେ ବାଟରେ ସବୁ ବୁଲାବୁଲି କରି ସାଙ୍ଗମାନେ ଆସିଲୁ ଆଉ ସେକରେ କିନ୍ତୁ ଖାଇବା ପାଇଁ ସକାଳୁ ଗୋଟେ ହୋଟେଲକୁ ଯାଇଥିଲୁ ବରା ଦେଇଥିଲେ ମାନେ ଏତେ ବଡ ବଡ ବରା ପୁରା ଗୋଟା ବରା ମାନେ ପାଞ୍ଚ ଟଙ୍କା ଦଶ ଟଙ୍କା କିନ୍ତୁ ବିଲକୁଲ ବି ମାନେ ତାର ସାଦ ହିଁ ନଥିଲା ମା ଏ ଏତେ ଖରାପ ଲାଗିଲା ସାଙ୍ଗମାନେ କେହି ବି ମାନେ ତାକୁ ପାଟିରେ ଦେଇନୁ ସବୁ ଛାଡି ଦେଇକିନା ପଳେଇ ଆସଲୁ ନା ପଇସା ପୁରା
ହଁ ପଇସା ତ ସେ ଯାହାହେଲେ ନେବେ ତାଙ୍କ ଜିନିଷ ଟା ଏ ଖରାପ ଜିନିଷଟା ବି ଖାଇବାକୁ ଭଲ ଲାଗିବନି।
ହଁ ଥରେ ହେଟୁ କଣ ହେ କଦଳୀ ବିସ୍କୁଟ ଏମତି ସବୁ କିଣିକିନା ଖାଇକିନା ଫୁଣି ଆସିଲୁ ଆଉ।
ହଁ ତ ବେଳେବେଳେ ବି ହୁଏ ଭଲ ହୋଟେଲ ତ ପାଇଗଲେ ଭଲ ଜିନିଷ ମିଳେନି। ଗୋଟେ ହୋଟେଲରେ ଭଲ କରୁନାହାନ୍ତି।
ସେପଟରେ ସେ କହିଲେ ଏପଟେ ଯାହା ଯେମିତି କରିକିନା ବି ବିକ୍ରି ଦିଅ ବିକ୍ରି କରିଦିଅ ସମସ୍ତେ ସ୍ତେ ଖାଇଦଉଛନ୍ତି। ସେପଟେ ମାନେ ଜ ସେମାନେ ଏତେ ମାନେ ଭଲସେ କିଛି ଜାଣିନାହାନ୍ତି। ତ ଯାହା କରିଦଉଛ ଖାଇଦଉଛନ୍ତି ଆଉ ଏତେ ମାନେ ସ୍ଵାଦ କୋଡା ଅସ୍ୱାଦ ମାନେ ଯାହା ଯାହା ଯେମିତି ଗଲେ ଖାଇଦଉଛନ୍ତି ସେଥିପାଇଁ ଏତେ ମାନେ ବାଗୁନା
ପିଲା ଥିଲେ ବି ଭୋକରେ ଯେ ଅଧିକ ଥିବ ସିଏ ବି ତାକୁ ମାନେ ସ୍ଵାଦ କଣ ହେଇଛି ଭୋକରେ ସ୍ଵାଦ କିଛି ଦେଖାଯାଏନି ଖାଇଦିଅନ୍ତି ସବୁ। ତାପରେ ପେଟରେ ଟିକେ ମାନେ ଦାନା ପଡିଗଲେ ତାପରେ ସ୍ଵାଦଟା ଜଣା ପଡେ ନାଇଁ ଜିନିଷଟା ଭଲ ଲାଗୁନ କଣ
ଯୋଉମାନେ ଖାଇବା ରଙ୍କାଳିଆ ସେମାନେ ଖାଇଦେବେ କିନ୍ତୁ ଯୋଉମାନେ ମାନେ ଖାଇବେ ମାନେ ଭଲ ଖାଇବା ଖାଇବା ଆ ସେମାନେ ଖାଇବେ କି ସେଗୁଡାକ। ଆମେ ତ
ତ ଖାଇହବନି
ହ ଆମେ ତ କେହିବି ଛୁଇଁନୁ ସବୁ ଛାଡିକିନା ଆସିଥିଲୁ।
ଆଉ ଆପଣ ଓହ ଯଉ ସେଇଠି ଢେଙ୍କାନଳ ଦେଇକି ଆସିଲା ବେଳେ ସାଇ ଆଶ୍ରମ ଯାଇଛନ୍ତି କେବେ?
ହଁ ସାଇ ଆଶ୍ରମ ବହୁତ ଥର ଯାଇଛି ସାଇ ଆଶ୍ରମ।
ହଁ ହଁ ହଁ ମୁଁ ବି ସେ ବହୁତ ଥର ଆମେ ଥରେ ସେ ଢେଙ୍କାନାଳ ଯାଇଥିଲୁ ପରୀକ୍ଷା ଦେବା ପାଇଁ ତେବେଳେ
ତିନି ଚାରି ଥର, ତିନି ଚାରି ଥର ଯାଇଛି ବାପା ବାବାଙ୍କ ଆଳତି ଟାଇମରେ ଯାଉ ଆମେ ଆଳତି ଦେଖୁ। ପୁଣି ହେଠି କିଛି ସମୟ ବସୁ। ତାପରେ ସେଠି ପ୍ରସାଦ ଖାଉ ସେଠି ସେଠି ଗୋଟେ ଲଡୁ ପ୍ରସାଦ ମିଳେ ସେଠୁ ବହୁତ ମାନେ ବହୁତ ଭଲ ଲାଗେ।
ହଁ ବହୁତ ଭଲ ଲାଗେ ସେଇଟା
ଯେତେବେଳେ ଯାଏ ସବୁବେଳେ ସେଇ ଲଡୁଟା ହିଁ ଧରିକିନା ଆସେ ଘରକୁ।
ମାନେ ଆଉ ଗୋଟେ ନଡିଆ ଲଡୁ ଟାଇପର ଗୋଟେ ଥାଏ ବଢିଆ ଲାଗେ ସେ ଲଡୁଟା
ହଁ ସେଠି ଲଡୁଟା ମତେ ଭଲ ଲାଗେ।
ଛବି ମାନେ ମାଛବି ସେଢି ଛାଡ଼ ଦେଖୁ ପାଣିରେ ଆମ ସବୁ ଥା
ହୁଁ
ଆଉ
ଆଉ ଆପଣ ଏଇନିଆ କଣ କରିବେ, ଘରେ?
ନାଇଁ ଖାଇଖୁଆ ସରିଲେଣି ସେ କଣ କରିବି। ଯଦି ଝିଅ ତ ଆଜି ଶନିବାର ସ୍କୁଲରୁ ଆସି ସାରିଲାଣି। ଲୁଡ଼ୁ ଖେଳିବୁ ଆଉ ବର୍ଷା ପାଗକୁ ଆଉ କଣ କରିବୁ। ଆଉ ଆପଣ କଣ କରିବେ?
ନାଇଁ କିଛିନାହିଁ ଏମିତି ବସିବା କଥା ଆଉ। ହଉ ରଖୁଛି ଆଉ।
ହଉ ଠିକ ଅଛି